ଫାଷ୍ଟ ରୁ ପ୍ରଣାମ।
ପ୍ରଣାମ ବନ୍ଧୁ।
ଆଉ କଣ କରୁଥିଲେ?
ଏଇ ବନ୍ଧୁ ବସିଥିଲି ଆପଣ କଣ କରୁଥିଲେ?
ଏଇ ବନ୍ଧୁ ଟିକେ ଆସିଛି ପଦାକୁ ବୁଲିବା ପାଇଁ ଆଉ। ଟିକେ ଥଣ୍ଡା ଫଣ୍ଡା ପିଇକି ଯିବି ଆଉ। ଆଉ ଆପଣ ପା କଣ କହୁଥିଲେ? ପଚାରଥାନ୍ତେ କଣ?
ଆଜ୍ଞା ଆ ଜ୍ଞା ମୁଁ କଣ କହୁଥିଲି କି ଆପଣଙ୍କୁ ବନ୍ଧୁ, ଆପଣ ବନ୍ଧୁ ଟିକେ ଶୁଣୁନାହାନ୍ତି ଆମକୁ ମୁଁ ତ ଜାଣିଛନ୍ତି ବନ୍ଧୁ ମୁଁ ଏତି ଏ ଯୋଉ ମୁଁ ଆଁ କ୍ରିକେଟ ଫ୍ରିକେଟ ଉପରେ ଜାଣିନି ବନ୍ଧୁ। ଆଉ ଆପଣ ଟିକେ କହୁନାହାନ୍ତି।
ବନ୍ଧୁ ଆଉ ତ ଜାଣିନାହାନ୍ତି ହଉ ମୁଁ ଜଣଉଚି ବନ୍ଧୁ ଶୁଣନ୍ତୁ।
ଏଉଡା ସବୁ ଜାଣିବା ବି ଦରକାର ନା ତ?
ଆଜ୍ଞା ବନ୍ଧୁ, ଆଜ୍ଞା ବନ୍ଧୁ। ବନ୍ଧୁ ଶୁଣନ୍ତୁ।
ଆଜ୍ଞା କୁହ।
ଟର ତ ଗଡ କାହାକୁ କୁହନ୍ତି, ଆପଣ ତ ଜାଣିନଥିବେ। ସଚିନ ତେନ୍ଦୁଲକର କୁ କୁହନ୍ତି କ୍ରିକେଟର ଠାକୁର। ଗଡ଼୍ ଅଫ୍ କ୍ରିକେଟ।
ଆଜ୍ଞା।
ଆଉ ସିଏ ତ ହଉଛି ମାନେ ଏମିତି କି ଗୋଟେ କ୍ରିକେଟର ଯିଏ କି ନ ଆଉଟ୍ ହେଲେ ବି ତାର ଯଦି ଅମ୍ପିୟାର ବି ଆଉଟ ନଦିଏ, ଡିସିସନ ସେୟେ ବ୍ୟାଟ ଛାଡିକି ପଳାନ୍ତି। ବାଜିଥିଲେ ବି। ତାର ବ୍ୟାଟ କଟ ହେଇଥିଲେ କିପର ସିୟେ ଜଣେ ଗବାନ ଆମ କ୍ରିକେଟ ଜଗତର।
ଆଜ୍ଞା ଆଜ୍ଞା।
ଆଉ ଲିଟିଲ୍ ମାଷ୍ଟର୍ କାହାକୁ କୁହନ୍ତି? ସେ ହଉଛି ଆମର ସୁନୀଲ ଗାଭାସ୍କର।
ଆଜ୍ଞା।
ସେ ମାନେ ବହୁତ ହାଇଟ୍ ରେ କମ ମ୍ ମାନେ ଉଚ୍ଚତା କମ କିନ୍ତୁ ତାଙ୍କର କଣ ଭଲ ଖେଳନ୍ତି। ସେଥିପାଇଁ ତାଙ୍କ ନାଁ ଏଇଟା ଦିଆଯାଇଛି ଲିଟେଲ୍ ମାଷ୍ଟର୍। ଆଉ ଆପଣ ତ ଜାଣିଥିବେ ଏବେ ଆଇପିଏଲ୍ ଶେଷ ହେଇଛି। ଆଉ ସେ ଆଇପିଏଲ୍ ରେ ଏବେ ଏଥରକ ଜାଣିଛଛନ୍ତି ନା କି ନେଲା କପ୍?
ନାଇଁ ବନ୍ଧୁ। କହୁନାହାନ୍ତି ଆପଣ।
ଏ ବନ୍ଧୁ ଏଥରକ ଫେର ବାଙ୍ଗଲୋର୍ ନେଇଗଲା କପ୍। ଜିତିକି। ଆର ବର୍ଷ ବି ବାଙ୍ଗଲୋର୍ ନେଇଥିଲା ଏ ବର୍ଷ ବି ବାଙ୍ଗଲୋର ନେଇଗଲା ବନ୍ଧୁ। ବୁଝିଲେ?
ଆଜ୍ଞା।
କଣ କରିବା ବନ୍ଧୁ, ଭଲ ଖେଳୁଚି ବାଙ୍ଗଲୋର୍ ଆଉ।
ଆଜ୍ଞା।
ସେଥିପାଇଁ ବାଙ୍ଗଲୋର୍ ନେଇଗଲା ବନ୍ଧୁ ଆଉ। କଅଁ କରିିବା? ବନ୍ଧୁ ଆପଣ ତ ଖେଳରେ ଏତେ ଜାଣିନାହାନ୍ତି ଆଉ ଆଜି କ୍ରିକେଟ ମ୍ୟାଚ୍ ଛି ଦେଖିବେ ନା ବନ୍ଧୁ? ମୁଁ ବତଉଚି ଏଇକିନା କ୍ରିକେଟ ମ୍ୟାଚ୍ ଚାଲିଚି ସାଢେ ଗୋଟେରେ ଚାଲିବ। କି ଚାଲିଲାଣି ମୁଁ ଆଉ ଭଲସେ ଜାଣିନି ବନ୍ଧୁ ଆପଣଙ୍କ ସହିତ କଥା ହଉଚି ବୋଲି।
ଆଜ୍ଞା।
ଆଉ ବନ୍ଧୁ ଆପଣ ତ ଶୁଣିଥିବେ, ଆପଣଙ୍କୁ କ୍ରିକେଟ୍ ରେ କୋଉ କ୍ରିକେଟର୍ ପସନ୍ଦ୍?
ଆଜ୍ଞା ମତେ ତ ମତେ ଏ ଟିକେ ଯୋଉ ରୋହିତ ଶର୍ମା ଟିକେ ପସନ୍ଦ।
ହଁ ବନ୍ଧୁ ଆପଣଙ୍କର ବି ସେଇ ପ୍ରିୟ ମୋର ବି ସେଇ ପ୍ରିୟ। ବନ୍ଧୁ ସିଏ ଜଣେ ବଢିଆ ମଣିଷ ହୃଦୟରୁ ଭଲ ମଣିଷଟିଏ।
ଆଛା ଆଛା।
ଆମ ଦେଶ ପାଇଁ ଗୌରବ।
ଆଚ୍ଛା।
ଆଉ ବନ୍ଧୁ ତାଙ୍କ ବିଷୟରେ ଜାଣିବେ କିଛି।
ଆଜ୍ଞା ନିଶ୍ଚିନ୍ତ କୁହନ୍ତୁ କୁହନ୍ତୁ?
ବନ୍ଧୁ ଆଉ ତ ଜାଣିଛନ୍ତି ସେ ଜଣେ ସବୁ ଘରେ ଯେମିତି ଲୋକ ବାହାରେ ବି ସେଭଳିଆ ଲୋକ ସେ ନେତୃତ୍ୱରେ ବହୁତ ଭଲ ଜାଣିଥିବେ ତ।
ଆଛା।
ଆଉ ବନ୍ଧୁ ସିଏ ଆମକୁ ଦୁଇଟି ଲଗାତାର କପ୍ ଦେଲେ। ଗୋଟେ ଟି ଟ୍ୱେଣ୍ଟି ୱାର୍ଲଡ କପ୍ ଶୁଣିଥିବେ ଆଉ ଗୋଟେ। ଏସିଆ କପ୍।
ଆଜ୍ଞା।
ଆଉ ଦୁଇଟି ଆମକୁ କପ ଦେଲେ ଚାମ୍ପିୟନସ ଟ୍ରଫି ବି ସେଇଟା କୁହନ୍ତି। ଏସିଆ କପ୍ ନୂହ ତ ଚାମ୍ପିୟନ୍ ଟ୍ରଫି ଦେଲେ।
ଆଜ୍ଞା।
ଆଉ ସିଏ ଜଣେ ବୋ ବହୁତ ବଡ ଖେଳାଳି ଆମ ଦେଶ ପାଇଁ।
ଆଜ୍ଞାା।
ସିଏ ଆଉ ବିରାଟ କୋହଲି ଦି ଜଣ ମିଶିଗଲେ ଆଉ ଠିଆ ହେଇଗଲେ। ିଜ ରେ ମାନେ ଆମ ଭାରତକୁ କେହି ହରାଇ ପାରିବନି। ଶୁଣିଥିବେ ଆପଣ ଏଇଟା ଦି ଜଣ ବହୁତ ବଡ ପ୍ରତିଦ୍ୱନ୍ଦୀ। ଆଉ ଡରନ୍ତି ତାକୁ ସବୁ କ୍ରିକେଟ ରେ। ସବୁ ଟିମ୍ ଦଳ ତାକୁ ଡରନ୍ତି ତାଙ୍କୁ। ଆଉ ତ ଜାଣିଥିବେ ବହୁତ ବଡ ସେ କ୍ରିକେଟର ଜଣେ ଆଉ ସିଏ। ଖୋଲା ମଣିଷ ପୁରା। ଆଉ ସିଏ ଆମ ଦେଶର ଗୌରବ ଗାରିମା।
ଆଜ୍ଞା।
ଆଉ ଆପଣ ଏତିକି ତ କ୍ରିକେଟ ବିଷୟରେ କହିଲି। ଆପଣ ତ ଶୁଣିଲେ ଆଉ ଆମର ଜାଣିଛନ୍ତି ଆଉ ଆମ ଘର ପାଖରେ ଯୋଉ ଠାକୁର ଅଛନ୍ତି
ଆଜ୍ଞା ଆଜ୍ଞା ନାଇଁ ବନ୍ଧୁ କହୁନାହାନ୍ତି।
ଆମ ଘର ପାଖରେ ଯୋଉ ଅଛନ୍ତି ମା ତ ଆପଣ ଶୁଣିଥିବେ। କୋଉ ମା ଅଛନ୍ତି ଆମ ଘରକୁ। ହଁ ସେ ମାଆଙ୍କର ତ ଗାରିମା ନକହିଲେ ଚଳେ। ଆଉ ଆମେ ତ କହିବି ପାରିବୁନି।
ଆଜ୍ଞା।
ିଅଙ୍କ ତାଙ୍କର ବହୁତ ଗୌରବ ଗା। ଗାରିମା ଅଛି ଆଉ ଆମେ ତ କିଛି କହିିବି ପାରିବୁନି କି। ସାରି ବି ପାରିବୁନି ତାଙ୍କ ଚର୍ଚ୍ଚା। ଆମେ ସମୁଦ୍ରରେ ସିଏ ହେଲେ ଆମେ ତା ଦେହରୁ ସଂଖ୍ୟା ଜାଣିଛୁ।
ଆଜ୍ଞା।
ସମୁଦ୍ରରୁ ସଂଖ୍ୟେ ଯେମିତି।
ଆଜ୍ଞାା।
ଆଉ ତ ଜାଣିଛନ୍ତି ସିଏ ହଉଛନ୍ତି ଗୋଟେ ଆମର ସେ ମା ହଉଛି ଜନ୍ମ ହେଇଥିଲେ ତାଙ୍କୁ ବ୍ରହ୍ମାର ଯେ ଜନ୍ମ କରିଥିଲେ। କୁଣ୍ଡରୁ। ଗୋଟେ ଅସୁର ଖରାପ କରୁଥିଲା ସେଥିପାଇଁ ବ୍ରହ୍ମା ତାଙ୍କୁ ଯଜ୍ଞ ରୁ ଉଦ୍ଭାବନା କଲେ। ମାଆଙ୍କୁ, ସେଥିପାଇଁ ସେ ଯଜ୍ଞନା ଯଜ୍ଞ ର କୁଣ୍ଡର ରୁ ଯୋଉ ହେଲା ସେଇ ତ ତାର ନାଁ ବ୍ରହ୍ମାକୁଣ୍ଡ। ବ୍ରହ୍ମାଙ୍କ କୁଣ୍ଡ ବୋଲି ମା ସେଠୁ ଜାତ ହୋଇଥିଲେ।
ଆଜ୍ଞା।
ଆଉ ତ ଜାଣିଥିବେ ଯୋଉ ଅସୁରକୁ ମାଇଲେ ସେ ନାଭି ଆସିକି ପଡିଲା ଆମ ବିରଜା କ୍ଷେତ୍ରରେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ।
ଆଉ ତ ଶୁଣିଥିବେ ଆମର ଏଠି ନାଭିିଗୟା ଅଛି ସେଥିପାଇଁ।
ଆଜ୍ଞା ଆଜ୍ଞା।
ତାଙ୍କ ନାଭି ଏଠି ପଡିଥିଲା ବୋଲି ସେଥିପାଇଁ ତାଙ୍କ ନାଁ ନାଭିିଗୟା।
ଆଜ୍ଞା।
ଶୁଣିଥିବେ ଏ ନାଟା?
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ।
ଆଉ ଆମର ତ ଏଠି ଧୁମଧାମ ରେ ପାଳନ ହୁଏ ଦୁର୍ଗା ପୂଜା ବେଳେ।
ଆଜ୍ଞା ଆଜ୍ଞା। ଆଉ ବନ୍ଧୁ ସେ ଯୋଉ ନାଭିିକୟାରେ ବି କାଳେ ଯ ତି ଆପଣ ଯାହାକୁ ପକେଇବେ ସେ କିଛି ସମୟ ପରେ ଉଭା ହେଇଯାଏ।
ହଁ ସିଏ ତାର ପୁରା ଗଙ୍ଗାକୁ ତାର ଅଛି ବାଟ। ସେଟା ତ ଆମ ପୌରାଣିକ ରୀତି ଆମ ଜେଜେବାପା ମୋ ବାପ୍ ଆ ଦେଖି ଆସୁଛନ୍ତି। ତାଙ୍କ ଅମଳରୁ, ଆମକୁ କହିଲେ ସେ। ଯାହାବି ପିଣ୍ଡ ଦେବେ ଆପଣ ଚାଲିଯିବ ସେ ହଉଛି ଗଙ୍ଗାକୁ।
ଆଜ୍ଞା।
ଏଇତ କଥା ଆଉ ଆମ ବିରଜା ମଙ୍କର ଆଉ। ଆଉ ମଇଁଷି ବଳି ପଡେ ବିରଜାଙ୍ଗ ନବମୀର ମାନେ ଦୁର୍ଗାଙ୍କ ଅଷ୍ଟମୀ ଯୋଉନ ବୀରଜାଙ୍କ ନବମୀ ସେ ଦିନ। ଦୁର୍ଗା ପୂଜାରେ। ଏଠି ପୌରାଣିକ ଧର୍ମରୁ ଅଛି ମଇଁଷି ବଳି ପଡିବ। ନବମୀ ରାତ୍ରିରେ। ମା ଯିବେ ସର ବାନ୍ଧିକି ଆସି ଶିରାମର ଏଠି ଗୋଟେ ଅଛି ବୃକ୍ଷ।
ଆଜ୍ଞା ଆଜ୍ଞା।
ତାପରେ ଆସିକି ବଳି ପଡିବ ମାଆଙ୍କର।
ଆଜ୍ଞା।
ସେଇ ପୌରାଣିକ ଭିତୀ ଅନୁସାରେ ଚାଲିଛି ବନ୍ଧୁ। କଣ କରିବା ଏଇତ ସବୁ ପୌରାଣିକ ରୀତି ଅନୁସାରେ?
ଆଜ୍ଞା।
ଆଉ ବନ୍ଧୁ ଆଉ କଣ ଜାଣିବି କୁହନ୍ତୁ?
ବନ୍ଧୁ ଆଉ କୁହନ୍ତୁ ଆପଣଙ୍କର ଆଉ କଣ ଅଜି?
ଆଉ ତ ଜାଣିଥିବେ ଆଉ ତ ଏଠି ଜାଣିଥିବ ଆମ ବିରଜା କ୍ଷେତ୍ରରେ ହଁ ଏବେ ହେଇଛି ଯଜାତି କିଶୋରୀ ମେଡିକାଲ କଲେଜ।
ଆଜ୍ଞା ଆଜ୍ଞା।
ଆପଣ ମାନେ ଜାଣି ଥିବେ ଆଗୁରୁ ଆମ ଏଠିକା ନା ଯଦି। ଜତି ନଗର ଥିଲା ଯାଜପୁରୁ ନଥିଲା। ସେଥିପାଇଁ ଯଯାତି କେଶର ରାଜା ଥିଲେ। ସେଇ ଯୁଗରୁ ଏଠିକା ନାଁ ଯଯାତି ନଗର ଥିଲା।
ଆଜ୍ଞା।
ଗୋଟେ ର ନାହା ନା ଚେଞ୍ଜ ହେଲା ଯାଜପୁରୁ ହେଲା। ସେଥିପାଇଁ ସେଇ ନାଁରେ ଯଯାତି କେଶରୀ ମେଡିକାଲ କଲେଜ ହେଲା।
ଆଜ୍ଞା ଆଜ୍ଞା।
ଆଉ ଆପଣତଃ। ଆଉ ଆପଣ ଖାଇବା, ପିଇବା କରିଛନ୍ତି ନା କରିନାହାନ୍ତି ବନ୍ଧୁ ସକାଳୁ।
ଆଜ୍ଞା ବନ୍ଧୁ ଆମେ କରିଛୁ ସକାଳେ ନେଇଥିଲୁ ବନ୍ଧୁ। କି ଆଳୁ ଭଜା ଆପଣ କ'ଣ ଖାଇଥିଲେ ମାମୁଁ।
ମୁଁ ବନ୍ଧୁ ଖାଇଥିଲି ରୁଟି, ଆଳୁ ଭର୍ତ୍ତା।
ବନ୍ଧୁ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା କ'ଣ।
ହଁ ନିହାତି ସବୁ ବନ୍ଧୁ ଭଲ ଅଛନ୍ତି ଶକୁଶଳ ଅଛନ୍ତି ଆଉ ବନ୍ଧୁ ଆପଣଙ୍କ। ଙ୍କର ମୁଁ ତ ଶୁଣିଛି ବହୁତ ଭଲ ଆପଣ ରୋଷେଇ କରନ୍ତି। ଆପଣର ଭଲ ରୋଷେଇଆ ଜଣେ ଘରେ।
ଆଜ୍ଞା, ଆଜ୍ଞା।
ଆଉ ଆପଣ ତ ଜାଣିଛନ୍ତି ଆମର କାଳୀପୂଜା ବହୁତୁ। ପ୍ରସିଦ୍ଧ। ଆପଣ କାଳୀ ପୂଜା ବିଷୟରେ ଜାଣିଛନ୍ତି ନା ଆମ ଏଠି।
ଉଁ କହୁନାହାନ୍ତି ଟିକେ ବନ୍ଧୁ। ଯେତେ ଜାଣିଲେ ବି ବନ୍ଧୁ ମାଙ୍କ ବିଷୟରେ ଜାଣିବା ପାଇଁ ବହୁତୁ। ଭଲ ଲାଗେ ପା।
ବନ୍ଧୁ ତାହେଲେ ଠିକ ଅଛି କିଛି କହୁଛି ଆଉ ମାଙ୍କ ବିଷୟରେ ଆଉ।
ଆଜ୍ଞା।
ବନ୍ଧୁ ଆମର ଏଠି କାଳୀ ପୂଜା ବହୁତୁ ପ୍ରସିଦ୍ଧ।
ଆଜ୍ଞା, ଆଜ୍ଞା।
ଆଉ ଦଶ ଦିନି ଧରିକି କାଳୀ ପୂଜା ହୁଏ ଏଠି ଆମ ଏଠି।
ଆଜ୍ଞା।
ଆଉ ହଉଛି ଆମର ମେଢ ଷାଠିଏଟି ଭଳିଆ ମେଢ ହୁଏ। ପଇଁତିରିଶ ଟି କାଳୀ ମେଢ ପଚିଶି ଟି ଲକ୍ଷ୍ମୀ ନାରାୟଣଙ୍କ ମେଢ।
ଆଜ୍ଞା।
ଆଉ ଦଶ ଦିନି ଯାକ ଆଲୋକିତ ଆମ ଜାଗା ସବୁ ହୁଏ।
ଆଜ୍ଞା।
ଆଉ ଯାତ୍ରା, ନୃତ୍ୟ ବଡ, ବଡ କଣ୍ଠ ଶିଳ୍ପୀ।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା। ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା।
ବୁଝିଲେ ବନ୍ଧୁ।
ଆଜ୍ଞା, ଆଜ୍ଞା ଆ।
ଆଉ ହଉଛି ଆପଣ ଆଉ କଣ ଜାଣିବେ। ଆଉ ରାମନବମୀ ତ ଆମର ଭଲ ଆଉ।
ଆଜ୍ଞା, ଆଜ୍ଞା ମତେ କହୁନାହାନ୍ତି ଟିକେ।
ହଁ ରାମନବମୀରେ ଆମର ମେଢ ହୁଏ ଦଶ କୋଡିଏଟି ଖଣ୍ଡ ର ରାମ।
ଆଜ୍ଞା ଆଜ୍ଞା।
ଆଉ ତାକୁ ଆମେ ଯାଇକି ରାଲିରେ ନଉ। ସେ ସବୁ ଆଉ ହୋଉଚି ଚାକୁ ଆଉ ଭଲ ଖାଇବା ପିଇବା ହୁଏ।
ଆଜ୍ଞା ଆଜ୍ଞା।
ଆଉ ଏଇ ସବୁ ଆଲୋ ଙ୍କର ମୁଁ ଖେଳିଯାଏ ଅବସାର ପ୍ରାପ୍ତ ହୃଦୟ ହେଇଯାଏ। ଲୋମ ଟାଙ୍କୁରି ଉଠେ ସେଇ ଯୋଉ ଦୃଶ୍ୟ ଦେଖିଲେ।
ଆଜ୍ଞା, ଆଉ ବନ୍ଧୁ ଆପଣ କଣ ଖାଇଛନ୍ତି ଆଜି?
ବନ୍ଧୁ ଆମେ କିଛି ଖାଇନୁ ଏଇଖିଣା ଯିବୁ ଟିକେ ଖାଇବୁ ଆସିଥିଲୁ ଟିକେ ଥଣ୍ଡା ପାଣି ପିଇବା ପାଇଁ
ଆଜ୍ଞା।
ଥଣ୍ଡା ପିଇବା ପାଇଁ ଆସିଥିଲୁ। ଆଉ ବନ୍ଧୁ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଖୁସି ଲାଗିଲା। ଆପଣଙ୍କ ବିଷୟରେ ଜାଣିଚି ବି ମୁଁ ବହୁତ ଆଉ ଆପଣ ତ ଆପଣଙ୍କ ବିଷୟରେ କଣ କହିବି ଆପଣଙ୍କ ଭଳିଆ ଲୋକ ତ ନାହାଁନ୍ତି। ବହୁତ ଭଲ ଲୋକ ଆପଣ ମୋ ଦିଦି ହିସାବରେ ହେବେ।
ଆଜ୍ଞା।
ଆଉ ବନ୍ଧୁ ଆଉ ଏତିକି ତ ଆମର ରାମନବମୀ ରେ ହୁଏ ଆଉ ବହୁତ୍ ବହୁତ ମ୍ୟୁଜିକାଲ ଫ୍ୟୁଜିକାଲ ଆସେ ବାଜେ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଣ କହୁଛନ୍ତି?
ଏଇ ସବୁ କଥା ବ ଏଇ ସବୁ କଥା ବନ୍ଧୁ।
ଆଉ ବନ୍ଧୁ ଆପଣଙ୍କ ଆଡେ କେମିତି ହୁଏ ସେଇଭଳି ହଉଥିବ ଆଉ।
ଆଜ୍ଞା ଆପଣଙ୍କ ଆଡେ ଯୋଉ ଭଳିଆ ଆମ ଆଡେ ବନ୍ଧୁ ସେଇ ଭଳିଆ ଆପଣଙ୍କ ଭଳି ଏତେ ଧୁମଧାମ ନୁହେଁ। କିନ୍ତୁ ସେଇଭଳି ହୁଏ ବନ୍ଧୁ ଆଉ।
ଓହୋ।
ଆଜ୍ଞା।
ବନ୍ଧୁ ଆପଣ ତାହେଲେ ଦେଖିଛନ୍ତି ନା। ରାମନବମୀ, କାଳୀ ପୂଜା କିନ୍ତୁ ବିରଜା କ୍ଷେତ୍ର କେବେ ଆସିନାହାନ୍ତି ନା।
ନାଇଁ ନାଇଁ ବନ୍ଧୁ ଆସନି ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ।
ହେଇଗଲାଣି ଆଉ କିଛି ଏଠି ଲୋକ ଏଇଠି ସବୁ ହେବେ।
ଆଜ୍ଞା।
ଆଉ ବାହାରକୁ କେହି ଯିବେନି।
ଆଜ୍ଞା।
ଏଇ ସବୁ ବନ୍ଧୁ କଥା ଆଉ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ ରଖୁଛି।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ନମସ୍କାର। ଆଜ୍ଞା ଆଜ୍ଞା ଯାଆନ୍ତୁ ଯାଆନ୍ତୁ ବନ୍ଧୁ ଆଜ୍ଞା ବନ୍ଧୁ ଆଜ୍ଞା ନମସ୍କାର।
ନମସ୍କାର ବନ୍ଧୁ।
ଆଜ୍ଞା।